ଓ।
ହୁଁ ଏବେ କଣ କରୁଚୁ? ଉଁ?
ଏ ବାତିଲି।
ଆଉ ଗସ୍ ସେଇ।
ହୁଁ।
ଆଜି କଅଁ ବେ ଓ-ହୁଁ ଆମର କଣ ହବ କେଜ-ବାପା ଆଉଚନ୍ତି ରୁଟି।
ଆଉ।
ଉଁ ହୁଁ ଆମର ବାପା ହଉଛନ୍ତି କେଜାଣି ବୋଉ କଣ କରିବ ପ୍ଲେନ୍ ଭଜା କାଟୁଚି ତ।
ବାପା କଣ ଏବେ ଆଉଛନ୍ତି?
ଆଉ ଜାଣି ଗାଈ ଟା ଟିକେ ଦେହ ଖରାପ ହେଇଯାଇଚିତ ସେଇ ଦିହରୁ ଆଉ।
ହୁଁ ହୁଁ ତାର କଣ ହେଇଥିଲା? କଣ ହେଇଥିଲା?
ହଁ ପରା ସାଲାଇନ ଦେଇକି ପଡି ଜାଇଛି ତାକୁ ଯୋଉ ସାଲାଇନ୍ ଦେଇ ଦେଲେ ସାଲାଇନ୍ ଦେଇଦବାରୁ ସେ କଣ କହିଲୁ ଆଣ୍ଠେଇ ପଡିଲା ତା ଆଣ୍ଠୁଟା ବୋଧେ ମାଡ଼ ହେଇଯାଇଛି ଜୋରେ କଣ ମାନେ ଫୁଲିଛି ଆଣ୍ଠୁ ସେ ଆଣ୍ଠେଇ ପଡ଼ିିଚି ଏବେ ଉଠିପାରୁନି ଆଉ ବା
ନ ତ ନଖିଲନ
ଦେଖା ହବ ଦେଖୁଛୁ ବା ବାପା ଆସିଲେ ସିନା ନିଜେ ନେଇଯିବୁ ବାପା ଆସିଲେ ସେ ଯିବେ ବୋଧେ ଭୀମା ଅଜା ଘରିକାକୁ ଡାକିବେ ଆଉ
ହୁଁ ନା ଆମ ନମ୍ବର ଡାକ୍ତର ଥିଲା। ନେଇଥାନ୍ତ ନମ୍ବର ନେଇଥାନ୍ତ କଥା ହେଇଥାନ୍ତ।
ଯଦି ବାପା ଆସନ୍ତି, ଯଦି ଆସିଥିଲେ ଯଦି ହେଲା ତାହେଲେ ନବନା?
ଉଁ ହଁ। ଓହୋ ଏବେ ଉଠି ନାହିଁ।
ହଁ ଯୋଉ ଉଠିଲେଣି ଉଠିଛି ବୋଉରେ ତ କଷ୍ଟ ଉଠେଇଛନ୍ତି। ଉଠିଛି କିନ୍ତୁ ମାନେ ସେମତି ଆଗ ପରିକା ଟିକେ ନାହିଁ ଆଉ ତା ଦେହ ଟା ଟିକେ ଇଏ ହେଇଯାଇଛି। ତାକୁ ଟିକେ କମ ପାୱାରଫୁଲ ର ଦେଇଦେଇଛନ୍ତି ସଲାଇନି ତ ସେ ସେ ଯୋରୁ ତାର କ୍ୟାଲସିୟମ କମିହେଇଯାଉଚି। ଗାଇ ର।
ଆଜି ପଡିଗଲା।
ହାଟା ବାନ୍ଧି ଦେଇଥିଲେ ମୁ ପଡ଼ିଗଲା।
ଆପ ଲୋକ ଟାକି ଦେଇ ଥୀବ।
କଙ୍କର ବାପା ପାଉଛନ୍ତି ନା ପାଞ୍ଚରେ ବଝିଦବେନି। କରିବ ସମସ୍ତେ ରୁଟି। ଘରେ।
ହଁ ସମ ରୁଟି ରୁଟି ବାଦାମ।
ହଁ ହମ୍ଁ। ପୁଅ ପାଇଁ ବୋଧେ ରୁଟି।
ପୁଅ ପାଇଁ ରୁଟି ହବ ରୁଟି କରିବି ପୁଅ ପାଇଁ।
ହୁଁ ହୁଁ।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
ଓ ହୋ,
ରୁଟି ଯାଉଚି କରିବି ପୁଅ ଖାଇବ,
ହୁଁ ଆମର ଯାଉ ତ ବୋଉ କରିବ ଅଛି ରୋଷେଇ, ଆମର ବୋଉ କରିବ। ନାଇଁ ରୁଟି ହବନି ପଖାଳ ଭାତ ଭେଣ୍ଡି ଆଳୁ ଭଜା। ପଖାଳ ଭାତ ଭେଣ୍ଡିଆଡୁ ଭଜା ଏଇଆକୁ ଖାଅ?
ଓ ହ?
ଆଉ ଆମ୍ବ
ଆଁ
ଆଉ ଆମ୍ବ ତତେ ଯୋଉ ଆମ୍ବ ଦିଆ ହେଇଥିଲା ସବୁ ଖାଇଦେଲୁ
ଖଟା ଆମ୍ବତ କଣ ଭଲ
କଣ ଖଟା ଆମ୍ବ ହଁ କଣ ଏତେ ବଡ ବଡ ଆମ୍ବ କୁ ପୁଣି ମାନେ ବାଇଗଣ ଫୁଲି ଆମ୍ୱ ତତେ ଖଟା ଲାଗିଲା
ଅ ଦୋକାନ ହବ ତ ଅଧେ ଅଧେ ଯୋଉ ଭଲ ତ ପଦୁଚି ଗୋଟେ ଗୋଟେ ହଁ
ଆରେ ସିଏ ଗଛ ଆମ୍ବ ବା ବାପା ଯୋଉଠି ସାଇଡ ରେ କାମ କରୁଥିଲେ ସେଇ ସାଇଡ ରୁ ଆଣିଥିଲେ।
ଓ ହୋ,
ଭଲ ଆମ୍ବଟେ ତତେ ଖଟା କଣ ଲାଗିଲା। ମୁଁ ତ କିଛି ବୁଝିପାରୁନି।
ମୁଁ ଭାବିଚି କିଣେ ଆମ୍ୱ।
ଏ ଯେ ନାଇଁ ବା ବାପା ଆଣିଥିଲେ ବା ବାର ତେର ଖଣ୍ଡେ ଆଣିଥିଲେ। ଆମେ ଘରେ ଦିଟା ଖଣ୍ଡେ ଖାଇ ଦେଇଥିଲୁ। ତୋତେ ଚାରିଟା ଦେଇଥିଲି। ଆଉ ଆଉ ଯାହା ରଖି ଥିଲି ଆଉ ଆଉ ତାକୁ ଆମେ ଖାଉଛୁ ଆଉ କିନ୍ତୁ ଆମେ ଯଉଟ ରଖିଥିଲୁ କଞ୍ଚା କଞ୍ଚା ଆମକୁ ଟିକେ ଖଟା ଲାଗୁଛି ତତେ ପାଚିଲା ପାଚିଲା ଦିଆ ହେଇଥିଲା ତତେ କଣ କହୁଛୁ ଖଟା ଲାଗୁଛି।
ହ ଖଟାଲିଆ କଞ୍ଚାଲିୟା ଟିକେ ଅଛି ଯେ ଯୋଉ ଆଉ।
ହୁଁ।
ହଁ।
ତ ପୁଅ କଣ କରୁଛି ଡୁଗୁ?
ଉପରେ ଖେଳୁଛି।
ହୁଁ ହୁଁ।
ହଁ ତା ଛେଳନ୍ତୁ ହୁଁ ମୁଁ ରୋଷେଇ ମୋର କରିବି ଆଉ।
ହଁ ହୁଁ।
ହୁଁ ହୁଁ। ଫଟି କି ହେବ ଭାତ
ସମସ୍ତଙ୍କ ପାଇଁ ବେରେ ବେରେ କର ଆଉ।
ସମତେ ପାଇ ବେରେ ବେରେ ଆଇଟମ ହବ ଖାଇବେ ଆଉ।
ହୁଁ।
ଟୁ ଆସୁନୁ?
ହୁଁ କାମ ଏବେ ଏବେ ଯାଇଥିଲି ପୁଣି ଯିବି।
ଏମିତି ଯାଉଥାଏ ବା ମୋ ପଇସା ସରିଜିବ।
ଶୁଣିବନି ଆଉ ଜାନୁ।
ହଁ ଆଉ ସେଆଡେ ମେଘ ହେଇଛି?
କିଛି ମେଗ ଫେଗ ନହିଁ ଲ ମା ଆଜି ଗରମ ଖରାକୁ ଇଲୋ ବପା କହନା। ଗୋଲଗୁଳି ଖରା ତା ସାଙ୍ଗଙ୍କୁ ପୁଣି ଖରା ବ ଲାଇନ୍ ନାଇ ଆମର ହେଲେ ଲାଇନ୍ ନାଇଁ।
ଲାଇନ ନାହିଁ।
ଖରାବେଳୁ ନଥିଲା ସନ୍ଧ୍ୟା
ହଁ
ନାଇଁ ପାୱାରି କଣ ଖରାପ ନଥିଲା। ସନ୍ଧ୍ୟାବେଳେ
ହଁ ହଁ।
ସଧ୍ୟାବେଳେ
ଆଉ ଆମର ଆମେ ତିନି ବଟ ଲାଗିଛି ମୁ।
ହଁ ମତେ ଇନଭଟର ମୋର ଲାଇନ୍ ଗଲେ କଣ ନ ଗଲେ କଣ ତୋର।
ହଁ ମ ତ ଭ ବାଟ ଚାଲକି ଆଉ।
ହଁ। ଆମର ଲାଗିଥାନ୍ତା ଆଉ ବିକାଶ ବୁଲିବାକୁ ଗଲା ତ।
ଉଁ ହୁଁ।
ନହେଲେ ସେ ହଁ ବା କାଲି ଟ୍ରେନରେ ବସିବ ଆଜି ହରିଦ୍ଵାର ପାଖରେ ରହିବ କାଲି ଅଛି ଟ୍ରେନ। ବସିବ କାଲି। ଟିକେଟ କରିଛି।
ଠାକୁର ଦର୍ଶନ ହେଲା ତୋର।
ହଁ ବୁଲାବୁଲି ସବୁ କଲା। ଯୋଉ ଫଟୋ ତ ଛାଡୁଛି କହନା ଯେ ମତେ ଦେଖେଇଥିଲୁ ଭିଡିଓ କଲ୍ କରିକି ଭଗବାନ୍ କହନା। ଯାଇଛି ବୋଲି କେଦାରନାଥ ବୁଲି ଯୋଉ ଭିଡିଓ କଲ୍ କରି ଫଟୋ ଛାଡୁଛି।
ଓହୋ ଭିଡିଓ ଖାଲି ଜାଗା ଦେଖିଦେ।
ହୁଁ ଆମ ଭାଗ୍ୟ ତ ନାହିଁ ଯିବାର। କେ ଜାଣି ତୁ ଯାଇପାରୁ?
ନା ଅମର ବେଇଠି ତମେ ବି ସେଇଠି।
ଏଥର ଶିଆଳି ବୁଲି ବି ହେଲାନି। ସିଆଳି ଯାଉନୁ ବୁଲି।
ହ ଉ ଆଉ।
ହୁଁ।
ଵୁଟିତ କାରି ଆ।
ହୁଁ ରୁଟି କେବଳ ପୁଅ ଖାଇବ ନା ଆଉ କିଏ ଖାଇବେ ଘରେ?
ମୁଁ ଖାଲି ଆଜି ପୁଅ ପାଇଁ କରିବି ଆଉ। ଘରେ ଆଜି କଣ ରୋଷେଇ ହବ ପଚାରିନ ଘରେ ଭାତ କଣ ରୋ ସେ ଘରେ କା ପାଇଁ କଣ ହବ କ ପଚା ନା ପଚାରିଲନି?
ଓହୋ ପଚାରିବାକୁ ପଡିବ ପୁଣି ଆଛା। ଆହୋ।
ଟେ।
ଦେଖେ କଣ ମତେ ପ ପଖାଳ ତ ଆଉ କଣ ପଖାଳ ସାଙ୍ଗରେ ଆଉ ଯାହା ହବ ଆଉ ହୁଁ ହୁଁ ଆହାଁ।
ଉଁ।
ଆମ ଘରକୁ ଏଥର ଆସିବ ନାହିଁ? ଆମ ଘରକୁ?
କଣ?
ଆସିବୁନି ଏଥର କ?
ନା ଏଥର ଯିବାର ନାଇଁ। ଯିବୁନି ଆଉ।
ଖର୍ଚ୍ଚ ହେଇଯିବ।
ହଁ।
ଆଁ?
ସେ ସେ ଯାଇକି ଟିକେ ଦେଖିଲା କିଏ? କିଏ କହିଲା କାହିଲୁ ସଲାଇନି ଅଭାବ ହେଇଛି ବୋଲି?
ଆଁ?
ସେତବେଳେ ଯଉ କହୁଥିଲୁ ତମ ଗାଈ ଏତେ ଭଲ ଲାଗେ ଦେଖିକି ଗଲେ ହଉଛି ଭିଟାମିନ ଅଭାବ ହଇଛି ବୋଲି।
ବିଟାମିନ୍ ହଉ କ୍ୟାଲସିୟମ ଟି
ହୁଁ।
ସେ ବା ହେଇଥିଲା ବା ସେ ଯୋଉଛି କଣ କହିଲୁ ମାନେ ତାକୁ ଯୋଉ ସାଲାଇନ୍ ଟା ଦବାର ଥିଲା ସେ ସାଲାଇନ୍ ଟା ନଦିଆ ହେଇକି କି ଆଙ୍କ ଆଉ ଜଣେ ଡ ଟଙ୍ଗ ବସି ହେଇଗଲା ଆଉ ଗଟେ ସଲାଇ ସାଲିଇନି ଦେଇଦିଅ ତାପରେ ଯାଇକି କୁର୍ମି ମେଡିସିନ୍ ଦବା ଅଳ୍ପ ପାୱାର ବାଲା ଦିଅ
ସେଥିପାଇଁ
ସେଇଯୁଗରୁ କ୍ୟାଲେରି କ୍ୟାଲସିୟମ ଆ ଦେହ ରେ କମ୍ ଅଛି। ପାୱାର ଆମର ଯଉଟା ଦିଆହୁଏ ଆଗରୁ ତାକୁ ସେଇଟା ହଉଛି ହ୍ୱାଇଟ କଲର ଗୋଟେ ଗୋ ବାଉଲା ଦିଆହେଇଛି ଯୋଉଟା ନର୍ମାଲି ଦେଖିନୁ ମଣିଷ ମାନଙ୍କ ଟାଇପ୍ ଟା ବି ଥିବ
ଉହୁଁ।
ସେଇଟା ଦିଆ ହେଇଥାନ୍ତା କିନ୍ତୁ ଆଙ୍କ କଥାରେ ପଢିକି ଏଇଟା ଦିଆହଲା କ୍ୟାଲସିୟମ ପୁରା ଅଭାବ ତ
ହଁ ହଁ।
ଏାଇରା ଆଉ ବଡ ମାଛ ଟା ପକେଇ ଦେଇଛୁ ତ। କତିେ ବଡ ଛଟାଛି ତ ଆ ତାଦେହା
କ ଶୁଭୁନ ତ।
ହ୍ୟାଲୋ।
ହଁ। ନେଟ ପାଉନ ବଧେ ଆଁ
ନାଇଁ ନେଟୱାର୍କ ପ୍ରୋବ୍ଲେମ୍। ଏପଟ ରୁମ ରେ ପାଏନି ମୁଁ ଏପଟ ରୁମ ରେ ବ ଏଇ ଏପଟେ ରୁମ ରେ ବସିଚଛି ତ ନେଟାର୍ ଟାଲି ପାଉନି?
ହୁଁ ହୁଁ ଧନେ ଦିନ ଦ ନାଇଁ କଣ ହବ
ହୁଁ। ହୁଁ ନାଇଁ ନ ଏଡ ଚାଲିଥିଲେ ଆନିଲନି କାଇଁ।
ନେଟୱାର୍କ୍ ସ୍ଲୋ
ହୁଁ। ଚାଲୁନି ଦେଖୁଛୁ ଆଉ ଆମର କଣ ତମ ଟାଇପ ର।
ନା କ ନା ଜିଓ ସିମ ର ନେଟୱାର୍କ ନାଇ ଖାଇ ଭାରି ଧକା ନେଟାର୍।
ହୁଁ ରାତିରେ ତ ବେଶୀ ଅଇଷ ପାଇବନି।
ହୁଁ କେତେ ଚର ଗରମ?
ଗରମ ବହୁତ ଜୋର କେତେ ଜୋରି କଣ ହଉ ବା। ତମର ତ କଣ ତମର ଏସିି ଅଛି। ବଡ଼ି ବ। ହଉ ଆମର ଖୁଛିଆ କଣ କହୁଛିୁ। ରଖୁଛି ହେଲା।
ହଉ।
ହଉ